ହାଲୋ, ହାଲୋ
ଛି ନାଇ ଆସିଲେ ବ୍ରେକଫାଷ୍ଟ ଲେକି ଆ
ହାଲୋ
ହାଲୋ
ହଁ, ଭାଇ। ହାଲୋ, ଭାଇ ନମସ୍କାର୍।
କଣ କରୁଛୁ?
ହ୍ୟାଲୋ?
ହୁଁ।
ଆଉ ଭାଇ ତମେ ଏବେ କୋଉଠି ଅଛ?
ମୁଁ ଅଛି ଯାଜପୁରରେ।
ଯାଜପୁରରେ ଆମେ ତମେ ଆଜି ରହିବ ନା?
ଆଁ!
ଆଜି ରହିବ ନା ମାନେ ଆମର ଏଠି ଆଜି ରା କାଲି ଯିବ?
କାଲି ଯିବି।
ରହିବ ତ?
ହୁଁ।
ଓହୋ ଆଉ ତମ ଆଖି ରୁ ପା କଣ ଗୋଟେ ପଡିଛି ନା କଁ
ହେ ରା କଣ ଗୋଟେ ପୋକଟେ ପଡି ଯାଇଛି ଆଉ।
ପୋକ ଟା ବାହାରିଲାଣି?
ନା ନାଇଁ।
ହୁଅ ମତେ କହିଲନି ମୁଁ ବାହାର କରିଦେଇଥାନ୍ତି।
ହଁ ପାଣିରେ ଉଙ୍ଗି ଦେଇଛି ବାହାରି ପଡିଯିବ, ଗୁଣ୍ଡ ଟିକେ ନାଇଁ ପତାରା
ଓହୋ ଆଉ ସେଇ ଯୋଉ ଫୋନ ଟା ତମେ ପାଖରେ ଚଲାଉଛ ସେଇଟା ବନ୍ଦ୍ କରିଦେଲ। ହୁଁ, ଆଉ ଭାଇ କଣ ଖାଇକି ଆସିଛ?
ଖାଇନି କିଛି ମ ଏଇଠି ଆସିକି ଖାଇଲି।
କଣ ଖାଇଛ?
ହେ ପୁରୀ, ବରା, ଇଟଲି, ଗୁଗୁନି
ବରା ହେଇଠି ଗୁଗୁନି ମତେ ଡାଲନି
ହୁଁ ଆସୁନୁ ଏଠି ଥୁଆ ହେଇଛି ଖାଇବୁ।
ଥୁଆ ହେଇଛି, ମୁଁ ଯାଇଥିଲି ମତେ କହିଲନି। ମୁଁ ପଳେଇ ଆସିଲି।
ଦି ପହରକୁ ମାଛ ଭାତ ଖାଇକିଆସିବି।
ଦି ପହରେ ମାଛ ଭାତ?
ହୁଁ।
ମାଛ ଭାତ କିଏ ତମେ ନେଇକି ଆସିଛ ନା କଣ?
ହୁଁ।
ମାଛ ଆମ ତମର ଆଜି ମାଛ, ଆମର ଆଜି ବା ଭୋଜି ଖିଆ।
କଉ ଭୋଜି ଖିଆ ମ
କୋଉ ଆମର ଆଜି ଠାକୁର ଆମର ଆଜି ସି ଆମର ଆଜି ଶୀତଳ ଷଷ୍ଠୀ।
ହଁ ତମର ସବୁଦିନ ଖାଲି ଭୋଜିିଖିଆ।
ଆଉ। ଆମର ସବୁଦିନ ଭୋଜି ତମର ତ ହେଟି କିଛି ନାହିଁ।
ହୁଁ ତମର ଭୋଜି ମହାନ୍ତ ଲାଗି ଖାଲି ଭୋଜି ଖାଇକି ପଇସାକୁ ରଖି ଦେଉଛୁ। ଆମେ ସବୁ ଖର୍ଚ୍ଚ କରି କରି କାଙ୍ଗାଳ ହେଇକି ବସିଛୁ ଆଉ। ରଜ ରେ ଡ୍ରେସ୍ ସିଲେଇ କରିବାକୁ ଦେଇଛି ମୁଁ ଆଣିନି।
ଛାଣି ନା?
ନା।
ଆଉ ଯିବ କେମିତି?
ସୁନାନୀ ସୁନାନୀ କଣ କରୁଚି।
ଆଉ କଉ ପଳେଲାଣି।
ସୁନାନୀ ପାଇଁ ଶାଢ଼ୀ କରିଚ ନା।
ଥୁଆହେଇଛି ଆଲମାରିରେ।
ନାଇଁ କାଲି ରଖିବ।
କଣ?
ହ୍ୟାଲୋ କାଲି ରହିବନା।
କଁଟେ।
ସେଟି ଯାଇ ରହିବୁ ନା। ହ୍ୟାଲୋ ଭାଇ କୁଆଖିଆ ଯିବ ନା ଜାର୍‌କା।
ଜାର୍‌କା କଁ ପାଇଁ।
ବୁଲିବା ପାଇଁ।
ଦେଖିଆ ଆଉ।
ଦେଖିଆ ଆଉ ମତେ ଟି କେ ଯୋଉ ସ୍କୁଟି ଚଲା ଶିିଖେଇ ଦଉନା।
ଆସୁନୁ। ଆ ଆ ଯିବା ଠିକ୍‌ କରିକି ଆଣିିବା ଏଇ ଗାଡ଼ ଟାକୁ।
ହଁ ଯିବି।
ହଁ।
ଅ ହଉ ମୁଁ ଆଉ ଦଶ କୋଡ଼ିଏ ମିନିଟ୍ ଅଧଘଣ୍ଟା ଗଲେ ଯିମି ଆଉ।
କୋଉଠି କି ଯିବ ଗାଡ଼ି ସଜାଡ଼ିବା ପାଇଁ।
କୁଆଖିଆ।
କୁଆଖିଆ ତମେ ରହୁନା ପା ଦିନି ଆମେ ସୋମବାର ଦିନ ଯିବା।
ନା ନା ରହିବା କୁ ମତେ ଟାଇମ୍ ନାହିଁ।
ଆଜି ଗାଧୁଆଳେ କ ଯୋଉ ଆଇଁଷ ଆଣିବ।
ହୁଁ।
ଆମର ଆଜି ଶୀତଳ ଷଷ୍ଠୀ ଜାଣିନା କି ଏଇ ଯୋଉ ଉଁ ରୋଷେଇ ହବନି ଆଜି ଆମର ସେଠି ଯଜ୍ଞ ଟା ଯୋଉ ହୋଉଚି ଅଁ ସେଇଠି ଭୋଜି ହବ ଆଉ ସେଇଠି ପଳେଇମୁ ସବୁ ଖାଇମୁ ଦଶ ହଜାର୍‌ ଲୋକ ଖାଇବେ।
ପଚାଶ ହଜାର୍ ଖାଇବେ ନା ଦଶ ହଜାରେ।
ପଚାଶ ହଜାର୍‌ ନୁହଁ ସତର ବା ଦଶ ହଜାର୍ ଲୋକ ଖାଇବେ। ତମେ ଯିବ ନା। ହ୍ୟାଲୋ।
ହୁଁ।
ମୁଁ ଯିବାକୁ ଦେବି ନି ଯେ
ତମେ ଯିବନି? ହ୍ୟାଲୋ। କିଲ ହବା ଏଇ ମତେ ବାଲ ବାଟରେ ରଖେଇିକି କହିଲବା ହଁ ଆସୁନା ଆମ ଘରକୁ ଆମ ପାକୁ ଆସୁନା ତମ ହ୍ୟାଲେ।
ଆଉ ଟିକେ ଯାଉ।
ହ୍ୟାଲୋ।
ହ୍ୟାଲୋ।
ହଁ ରୁହ ରହଦାଇ କଣ ହଉନି ଭାଇ କ କ ଲଖଣୀ ଦରେ
ନାଇଁ ନାଇଁ ରଖିନି।
ହୁଁ ଆଉ ମୁ କହିଲି ଆସୁନା ମୁଁ ମୁଡି ଚୀ ଖାଇବୁ ଗୋଟେ ହଁ
ମୁଁ ଖାଇବିନି ଏରା।
ଗୋଟିଏ ବେଳ କଥିଲେେ ତ ହଁ ତମେ ଏଇ ମଟନ୍ ଚିକେନ୍ ଖାଇବା ଲୋକ ତମେ ମୁଡ଼ି କଣ ପାଇଁ ଖାଇବ ନା
ହଁ।
ଆଉ ସ୍କୁଟିସ ନା କେ ଆସଛ ଏ ହଁ ମୁଁ ତ ଦେଖିନି ଫଟୋ ପଠେଇଦବ ମୁଁ ଦେଖିବି ଆଉ କୋଉଥିରେ ଆ ଛ ରକେଟ୍ ରେ ନା ବସ୍ ରେ? ପ୍ଲେନ୍ ରେ ଆସିଛ କେ କଣ ପଇଲା? ଲୋ ଆ ତମ ହଁ ସୁନାନୀ ହେଲା ସେଠି ଗଲ ଆ ନାଇଁ ପଳେଇ ଆସିବ ବ ସାଙ୍ଗ ଆଉ ଭାଇ ରଜରେ କଣ କଣ ସୁନାଲୀ କଥିଲା ପିଠା?
ଆମର ବରା ଚକୁଳି ଦହିବରା ବରା ଚକୁଳି ଦହିବରା।
ଓହୋ ବରା ଚକୁଳି ଦହିବରା ଆଉ ପୋଡ ପିଠା ନାଇଁ?
ପୋଡ ହେଥିଲା।
ଆ ଆଉ ଆଜି ପଳେଇ ଆସିଲ କାହିଁକି? ଗୋଟ ବୁଲି ଯାଇଥା
ହୁଁ କାଇ
ଉଁ ଆଜି ଆଛ ହୁଁ ଆଖିରୁ ବାହାରନି ପୋକଟା? ଇଟଁ ସମ
ବାହାରିନି ବାହାରିନି ରିଜଡି ହଉ
ନହେଲେ ଆସୁନ ବେଙ୍କ ଫୁଟି ଏ ଯୋଉ ଅଛି ପକେଇବ
ବଲିିବୁଡ୍
ବେଙ୍ଗ ପୁଟି ଅଛି ପକେଇଦଉନୁ।
ବେଙ୍ଗ ପୁଟି
ନ ହେଲେ ଆସୁ ନ ମୁଁ ଗୋଟେ ଇଞ୍ଜେକସନ୍ ଦେଇଦେବି ଛାଡିବ।
ନା ଏ ତୁ କଣ ଡାକ୍ତର ହେଇଗଲୁ ଯେ ଇଞ୍ଜେକସନ୍ ଦେଇଦବୁ।
ଡାକ୍ଟର କଣ ମୁଁ କ ଡାକ୍ଟର ନୁହଁ ମୁଁ
ଡାକ୍ତର ଉପରେ
ଆଉ କଣ? ତମେ ଜାନା ମୁଁ ଡାକ୍ଟର ଉପରେ କ୍ର ଅ ହଟ ପରି
ହୁଁ।
ଭାଇ ମୋ ପାଇଁ କଁ ନେଇକି ଆସିଚ? ଆ। ମସ କଲ।
ଆଣିଚି କେତେ କଣ ଆସୁନୁ ଦେଖିବୁ।
କଞ୍ଚ କ ନା କହିଲେ ମୁଁ ଯିବି।
ଆଣିଚି ତ କହୁଛି ଆଉ।
ସୁ ଗଲେ ତମେ କହ। ହ।
କଣ କହିଲେ?
କଥାମ।
ସିଏ କଁ କହିବ।
ମ କହ ମୁଁ ଜ।
ଆାଣିଚୁ ଭଲ ହେଇନି ସେଠ।
କଁ କହିଲ ଭାଇ?
ଆଣିଚୁ ଗୋଟେ ଭଲ ହେଇନି ସେତେ।
ଷ ଆଣିଛ କ। ଓକେ। ଓ। ହ୍ୟାଲୋ। ହ୍ୟାଲୋ ଭାଇ।